ହ
ହାଲୋ।
ହଁ।
କଣ କରଥୁଲ।
ଏଇ ବସିଥିଲି ଆଉ।
ଆଉ ହାପି ରଜ।
ତୁମକୁ ବିି।
କଣ ସଖାଳୁ ସଖାଳୁ। ଉଠିିଲଣି।
ହଁ ହଁ ଉଠିଲିଣି। ଆଉ। ଯେହେତୁ ଆଜି ରଜ। ଅଁ ତ ଟିକେ ଜଲଦି ଉଠଚି କିନ୍ତୁ। କଣ କରିବା ଗାଁକୁ ତ ଏ ବର୍ଷ ଯାଇ ହେଲାନି। ଆଉ ବହୁତୁ ବାହାରୁ ଥିଲି ଯିବା ପାଇଁ କିନ୍ତୁ ଟିକେ ଉମ ଛୁଟି ମିଳିଲାନି କାମ ଇଏରେ ରହିଗଲି ଯାଇ ହେଲାନି। ଛୁଆ ଦିନେ ଆମେ କେତେ ଏ ବୁଲୁଥିଲେ ଆମ କେତେ ମଜା କରୁଥିଲେ ଏବେ କାମ ବଡ ହେଲାଠୁ ଦାୟିତ୍ଵ ବଢିଗଲାଠୁ ତ କ ଯାଇ ହଉନି ଆଉ କୁଆଡେ ଟିକେ। କି ସାଙ୍ଗସାଥିଙ୍କ ସାଙ୍ଗରେ ମିଶି ହଉନି।
ଛୁଆ ଦିନେ ମୁ ଯୋଉ ଲାଇଫ ଏନଜୟ କରିଥିଲି କେତେ ହସ ଖୁସି କେତେ ମା ଖେଳ କେତେ ଲୁଚା ଲୁଚି କେତେ କୋଳି ଖିଆ ଖିଇ ରଜ ଦୋଳି ଗୀତ ନା। ଫୁଲ ଏଞଜୟ ଏବେ ଆଉ ସେ ଲାଇଫ ଫେରିଆଶିବ। ଆଉ ସ୍କୁଲ ବେଳାର ସେ ସ୍କୁଲ ବେଳାର ସେ କଥା ସବୁ ବହୁତ ମନେ ପଡ଼େ ନା।
ହଁ ଏବେ ତ ସେସବୁ ଟିକେ ଇଏ ହେଇଗଲାଣି କାରଣ ଆଗରୁ ଆମେ ସାଙ୍ଗ ହେଇକି ସ୍କୁଲ ଯାଆନ୍ତି କେତେ ମାନେ ସାଙ୍ଗ ହୁଅନ୍ତି ବହୁତ ମଜା କରନ୍ତି ବହୁତ। ସାଙ୍ଗ ଥିଲେ ନା ଆମେ ସମସ୍ତେ ଏବେ ଟିକେ ଦୂରେଇ ଯାଇଛେ କିଏ ବାହାରେ ପାଠ ପଢୁଚି କିଏ ଚାକିରି କରୁଚି ସେଇ ସବୁ ଉ ମାନେ ଛୋଟ ବଳ ଆଉ ଏବେ ଫେରି ପାଉନେ ତ ଏବେ ଗୋଟେ ଇଏ କଲେ ହୁଅନ୍ତା କୋଉ ଦିନ ଟିକେ ସମସ୍ତେ। ତୀଙ୍କ ସହିତ କଥା ହେଇକି। ଗୋଟେ ଛୁଟି ବାହାର କରିକି କି ଛୁଟି ଥିବ କାହାର ସ୍କୁ କଲେଜ ଛୁଟି ଥିବ କି ଅଫିସ ଛୁଟି ଥିବ ଟିକେ ବାହାର କରିକି ଆସିକି ଟିକେ ଏକାଠି ହେଇକି ଟିକେ ମିଶନ୍ତେ ବହୁତ ଦିନ ହେଲା ଦେଖା ହେଇନି ବି ଦେଖା ହେଇପାରନ୍ତେ।
ହୁଁ ହଁ ହଁ ଭୋଜି କଲେ ଭଲ ହୁଅନ୍ତା। ସମସ୍ତେ ସିନା ଏକାଠି ହେଇପାରଲେ କିଏ କେଉଁ କାମରେ ବ୍ୟସ୍ତ ଥିବ ଆଉ ଏକାଠି ବି ହେଇପାରୁନି ବହୁତ ଦିନ ହେଇଗଲାଣି ବ୍ୟାଚ୍ ଫିଷ୍ଟ ହେଇପାରୁନି କି କୁଆଡ଼େ ଗୁଡ଼େ ସାଙ୍ଗସାଥି ଆମେ ଏକାଠି ହେଇପାରୁନୁ। ବଝ ଯୋଉ ମାନଙ୍କର ମି ମ୍ୟାରେଜ୍। କୁବି ଇନଭାଇଟ୍ କରିଥିଲେ ମୁଁ ଆସିପାରିଲିନି ମୁଁ ବ୍ୟସ୍ତ ଥିଲି ସାଙ୍ଗମାନଙ୍କ ମ୍ୟାରେଜ ଦି ତିନିଟା ସାଙ୍ଗଙ୍କ ମ୍ୟାରେଜ ହେଲା ମୁଁ ଆସିପାରିଲିନି ସାଙ୍ଗ ଯାହା ଛୋ ଛୋଟବେଳେ ଯାହା କଲେଜ ସ୍କୁଲ ଲାଇଫରେ ହେଇଯାଇଛି ତାପରେ କିଏ କୁଆଡ଼େ କିଏ ବାହାରେ କିଏ ଦିଲ୍ଲୀ ବମ୍ବେ କିଏ କଉଠି ରହୁଛନ୍ତି ଆଉ କାହାର ଭେଟ ଅଗୁଡ଼ା ହିଁ ହେଇପାରୁନି।
ସବୁବେଳେ ତ ବ୍ୟସ୍ତ ବହୁଳ ଜୀବନ। ସବୁବେଳେ ତ ବ୍ୟସ୍ତ ବହୁଳ ଜୀବନ ଆମର କିନ୍ତୁ କିନ୍ତୁ କିଛି ସମୟ ବାହାର କରିକି ଆସିକି ଟିକେ ସମୟ ଦବାକୁ ପଡିବ ସାଙ୍ଗସାଥି ମାନଙ୍କୁ କାରଣ ଜୀବନରେ ତ ସବୁବେଳେ ବ୍ୟସ୍ତ ବହୁଳ ପାଠ ପଢା କାମ। ନେଇକି କିନ୍ତୁ ଗୋଟେ ଚେଷ୍ଟା କରିବା ଆମେ ସମସ୍ତଙ୍କ ସାଙ୍ଗରେ ଟିକେ କଥା ହେଇକି ଏ। ମାନେ ଟିକେ ସମୟ ଦବା। ସାଙ୍ଗ ମାନଙ୍କୁ ଟିକେ ଏ ବୁ ଆସିବା ଗୋଟେ ଜାଗାରେ ଏକାଠି ହବା। ନିଜ ନିଜ ଭିତରେ ଟିକେ ସମୟ ବିତେଇବା ଟିକେ ଭୋଜି କରିବା ମଜା କରିବା କାରଣ ଛୋଟ ବେଳେ ଆମେ କେତେ ମିଶୁଥିଲେ କେତେ ସ୍କୁଲ ଯାଉଥିଲେ ଟିଉସନ ଯାଉଥିଲେ ଖେଳୁଥିଲେ କେତେ ସାଙ୍ଗ ହଉଥିଲେ ଏବେ ତ ଏମତି ମାନେ ଦେ ଖା ବି ହେଇପାରୁନି ଏମିତି କି ବର୍ଷ ବର୍ଷ ଧରି ଆମେ ବି ଦେଖା ବି ହେଇପାରୁନୁ କି କୋଉଠିକି ଟିକେ କିଏ ଡାକିଲେ ବି କାହା ମ୍ୟା ମନ ଭିତରେ କିନ୍ତୁ ମଝିରେ ମଝିରେ କିନ୍ତୁ ଟିକେ ବାହାର କରିବାକୁ ପଡିବ ସମୟ ତମେ ଚେଷ୍ଟା କର କି ସାଙ୍ଗ ମାନଙ୍କ ସହିତ କଥା ହେଇକି ତାଙ୍କ କୁହ କି ସେମାନେ ଆସିବେ ଟିକେ ଦେଖା ସାକ୍ଷ ଖ୍ୟାତ ହବା ମୁଁ ବି ଚେଷ୍ଟା କରୁଛି କେତେ ଜଣ ସାଙ୍ଗଙ୍କୁ ଟିକେ ମୁ କହିବି। ସେମାନେ ବି ଆସିବେ ଆମେଟିକେ। ଦେଖା ହବା ଟିକେ ବହୁତ ଦିନ ହେଲା ଯେହେତୁ ଆଉ ଦେଖା ହେଇ ପାରୁନେ।
ହୁଁ ୟା ଫୋନ୍ କରିିକି ସମସ୍ତଙ୍କୁ ଦେଖିବା କୋଉଠି ଗୋଟେ ଗେଟ୍ ଟୁଗେଦର ପାର୍ଟି କରିବା ସମସ୍ତେ ସାଙ୍ଗମାନେ ଏମତି। କରିବା ଆଉ ଭୋଜି ଭାତ ଆଉ। ଲାଇଫ ଆଉ ତ ସମସ୍ତେ ଏବେ ମ୍ୟାରେଜ କରି ଜାଇଛନ୍ତି ଯେହେତୁ ସମସ୍ତଙ୍କ ସାଙ୍ଗରେ ଭେଟ ହେଇପାରୁନୁ ଝିଅ ପିଲାମାନଙ୍କ ସହିତ। ପିଲା ସେମାନେ ଆସିପାରୁନାହାନ୍ତି ସେ ଇଏ ରେ ଜଣ ଆସୁଚି ଜଣେ ଆସୁନି ଏମିତିରେ ଟିକେ ମନ ଦୁଃଖ ହେଇଯାଉଛି ଆଉ ଦେଖିବା କଲ କରିକି ସମସ୍ତେ ଆଉ ଥରେ ଛୁଆ ବେଳ ସ୍ମୃତି ମନେ ପକେଇବା ପାଇଁ ଏକାଠି ହବା। ରିସେଣ୍ଟଲି ଜଣେ ସାଙ୍ଗ ସାଙ୍ଗ ରେ ଦେଖା ହେଇଥିଲା ସାଙ୍ଗ ବାହାରେ ରହୁଛି ବହୁତ ଖୁସି ଲାଗିଥିଲା କିଛି ଟାଇମ ତା ସାଙ୍ଗରେ ସ୍ପେଣ୍ଡ କଲି ବହୁତ ଖୁସି ଲାଗିଲା।
ହୁଁ ମଝିରେ ମଝିରେ। କିନ୍ତୁ ଆମେ ନିଜକୁ ବି ଟିକେ ସ ସମୟ ଦେବା ଦରକାର ସବୁବେଳେ ତ ମାନେ ପାଠ ସେ ଜବ ଭିତରେ ବୁଡିକି ରହୁଚେ ମଝିରେ ମଝିରେ। ଟିକେ ସମୟ ଦବା ଦରକାର ପର୍ବପର୍ବାଣୀରେ ବି ଆସିକି ଟିକେ ସମ ଫ୍ୟାମିଲି ହଉ ସାଙ୍ଗସାଥି ହଉ ସମସ୍ତଙ୍କ ସାଙ୍ଗରେ ମିଶିକି ଟିକେ ରହିବା ଦରକାର କାରଣ ସବୁବେଳେ ତ ଆମେ ବାହାରେ ରହୁଛେ ଏକୁଟିଆ ରହୁଛେ ମାନେ। ଏସବୁ ଆଜିକାଲି ଛୁଆ ବି ସେସବୁ ଏକୁଟିଆ ହେଇଗଲାଣି କାରଣ ଆଗରୁ ଯେମିତିଁଠ ପର୍ବପର୍ବାଣିୀଟ ହେଲା ସମସ୍ତେ ଆସନ୍ତି ମିଶନ୍ତି ଏମାନେ ସମସ୍ତଙ୍କ ସାଙ୍ଗରେ ର ଲୋକ। ଲୋକ ସାଙ୍ଗସାଥି ବାସନ୍ତୀ ବୁଲନ୍ତି। ଏବେ ସେ ସବୁ ଧୀରେ ଧୀରେ ଟିକେ ଲୋପ ପାଇଗଲାଣି କାରଣ ବାହାର ଛୁଆ ଆଜିକାଲି ଛୁଆ ବା ପୁନାହାନ୍ତି ବାହର ଆ ସେ ସବୁ ଆଉ ଆଗରୁ ଯେମତି ଆମେ ସାଙ୍ଗାଉ ମାନେ ଏବେକାର ଛୁଆତ ହଷ୍ଟେଲରେ ରହୁଛନ୍ତି ନହେଲେ ଗାଡିଅନ ନେଇକି ସ୍କ୍ଲଲ ରେ ଛାଡି ଦେଇକି ଆସୁଛନ୍ତି ସେମାନେ ଆଉ ସେମାନେ ଖାଲି ଘର ଭିତରେ ରହୁ ସେଇ କେବଳ ଘର ଲୋକଙ୍କ ସାଙ୍ଗରେ। ଟାଇମ ଯେତିକି ଆଗରୁ ଯେମିତି ଆମେ ପଦାରେ ବୁଲୁଥିଲେ ସାଙ୍ଗ ହଉଥିଲେ ଖେଳୁଥିଲେ ସେ ସବୁ ଏବେ ଧୀରେ ଧୀରେ ରେ ।
ହୁଁ ଆମର।
ଏ କେ ସେଷବା
ଆଜିିକାଲି ଆଉ ମୋବାଇଲ ଘର ଭିତରେ ଛୁଆ ହିଁ ଏକା ଏକା ତାଙ୍କର ମୋବାଇଲରେ ସବୁୁ ଟାଇମ୍ ଆଗରୁ ଆମର ମୋବାଇଲ ନଥିଲା କିଛି ନଥିଲା ସାଙ୍ଗସାଥି ହସ ମଜା ଖେଳ ମସ୍ତି ବୁଲା ଚଲା ଯେ ଦିନ ପଳାଉଥିଲା ଆଜିକାଲି ଟାଇମ୍ ବହୁତ ଚେଞ୍ଜ ହେଇଯାଇଛି ଆଧୁନିକ ଯୁଗ ବହୁତ ମାନେ ଚେଞ୍ଜ ସମସ୍ତେ ଚେଞ୍ଜ ହେଇଯାଇଛନ୍ତି ବଦଳି ଯାଇଛନ୍ତି ଆଗପରି ଆଉ କେହି ନାହାନ୍ତି ଡାବା ସହିତ ସମୟରେ ତଥା କିିଛି ଏବେ ବି ଆମର କଲଚରକୁ ଆମେ ଧରିକି ଆମ ପବାପର୍ବାଣୀକୁ ଧରିକି ଆମେ ଯାହା ଯେମିତି ବିବା କଥା ଯାଇଛୁ ଆ କେତେବେଳୁ ସାଙ୍ଗସାଥି ରଜ ଖିଆପିଆ ଆଜିକାଲି କିଛି ନାହିଁ ଖାଲି ଫୋନ୍ ଧରିକି ଆମେ ବି ଫୋନ୍ ଧରିକି ସମୟ ବିତଉଛୁ ସମସ୍ତେ ବି ସେମିତି ଫୋନ ଧରି
ନା ଆମେ କିନ୍ତୁ ଚେଷ୍ଟା କରିବା ତମ ଘରେ ଯୋଉ ଛୋଟ ଛୁଆ ଥିବେ ତାଙ୍କୁ ଏତେ ପ୍ରେସର ଦବନି ପାଠ ପଢାରେ ଯୋଉ ସମୟରେ ଯୋଉଟା କରିବେ ସେଇଟା ଦବ କାରଣ ପାଠ ପଢା ସମୟରେ କହିବ ପାଠ ପଢ କିନ୍ତୁ ଅଲଗା ସମୟରେ ତାଙ୍କୁ କିଛି ତାଙ୍କର କିଛି ଫ୍ରେଣ୍ଡ ନୂଆ ଭଲ ସାଙ୍ଗ ତାଙ୍କର ବନା ତାଙ୍କ ସାଙ୍ଗରେ ତାଙ୍କୁ କୁହ ଯେ ଟିକେ ଖେଳିବେ ଟିକେ ବୁଲଛୁ ତ ଛୁଆଙ୍କର ବି ଟିକେ ମାନେ ମାଇ ସେମାନେ ବି ଜାଣନ୍ତି କେତି ସାଙ୍ଗ କେମତି ଖେଳ ତମେ ଯୋଉ ସବୁ ଖେଳ ଜାଣିଛୁ ଆଗରୁ ଆମେ ଖେଳନ୍ତି ସେ ସବୁ ବି ତମ ଛୁଆ ମାନଙ୍କୁ ଘରେ ଥିବା ଛୋଟ ଛୁଆ ମାନଙ୍କୁ ଟିକେ ସବୁବେଳେ କହିବ କି ଆମେ ଏମିତି ଖେଳୁଥିଲୁ ଏମିତି ଆମର ସାଙ୍ଗମାନୋନ ଥିଲେ ସ୍କୁଲ ଯାଉଥିଲୁ ସେମାନେ ବି ଜାଣନ୍ତୁ ମାନେ ସାଙ୍ଗ କଣ କେମତି ଗୋଟେ ଭଲ ପାଇବା କେମିତି ଉଁ ଖେଳ ସବୁ ଆମେ ଯୋଉ ଖେଳ ସବୁ ଧୀରେ ଧୀରେ ଲୋପ ପାଇଗଲାଣି ସେଇ ଖେଳକୁ କବାଡି ହେଲା କି ପୁଚି ହେଲା ସେ ସବୁ ସେମାନେ ଜାଣି ପାରୁନାହାନ୍ତି କଣ ସେମାନେ ତ ଖେଳୁନାହାନ୍ତି ସେ ସବୁ ବିଷୟ ବିରେ ତାଙ୍କୁ ଟିକେ କୁହ ସେମାନେ ବି ଜାଣନ୍ତୁ ସେମାନେ ସବୁ ଆଗ ଜିନିଷ ପା ସେମାନେ ତାଙ୍କୁ ଦେଖା ଆମର କିଛି ପୁରୁଣା ସ୍ମୃତି ଥିବ ଫଟୋ ଦ୍ଵାରା ଆଉ ୟ ଦ୍ଵାରା ତମେ ତାଙ୍କୁ ଦେଖେଇକୁ ହବ ଏମିତି ଦେଖ ଆମ ସାଙ୍ଗ ଥିଲୁ ଏମିତି ସ୍କୁଲ ଯାଉଥିଲୁ ଆମ ସ୍କୁଲ ବେଳର ଫଟୋ ହେଲା କି ଯୋଉ ଯାହା ସବୁ ସେମାନେ ଟିକେ ଜାଣନ୍ତୁ କାରଣ ଏବେ ଆମର ଟିକେ ସବୁ ପର୍ବପର୍ବାଣିୀ ପରମ୍ପରାକୁ ଛୁଆ ଟିକେ ଟିକେ ଭୁଲି ଯାଉଛନ୍ତି ଖାଲି ମୋବାଇଲରେ ଖାଲି ଉ ଫଟୋ ଖାଲି ଉଠେଇକି ଦେଇକି ଯେମିତି ବାସତି କିନ୍ତୁ ଉପଭୋଗ କରୁନାହାନ୍ତି ସେ ଜିନିଷଟାକୁ କେମିତି ରଜରେ ଯେମିତି ଦୋଳି ଖେଳିକି ହୋଲିରେ ଯେମିତି ରଙ୍ଗ ମାରିକି ସେସବୁ ଆ ସେମାନେ ଜାଣିପାରୁନାହାନ୍ତି ଖାଲି ଫଟୋ ପାଇଁ ବା ସେ ଗୋଟେ ଫଟୋ ସୁଟ୍ କରିଦଉଛନ୍ତି ଖାଲି ପୋଷ୍ଟ କରିବା ପାଇଁ ସେମାନେ ଉପଭୋଗ କିନ୍ତୁ ସେଟା ସାଙ୍ଗ ମାନଙ୍କ ସହିତ ଉପଭୋଗ କରିବାକୁ ଛୁଆଙ୍କୁ ଟିକେ ଶିଖାନ୍ତୁ
ଆଜିକାଲି ଛୁଆମାନଙ୍କ କଥା ଆଉ କଣ କହିବା ତାଙ୍କ ଦୁନିଆ ପୁରା ଚେଞ୍ଜ ହେଇଯାଇଛି ବହୁତ ସବୁଥିରେ ଖାଲି ଏଥିରେ ବୋଲି ନୁହେଁ ସବୁଥିରେ ସେମାନେ ଆମେ ଯେମିତି ପାଠ ପଢ଼ିବାରେ ଏତେ ଇଏ ନୁହଁ ଲ ସେ ଛୁଆଙ୍କର ପାଠ ପଢ଼ିବାରେ ବହୁତ ଇଏ ହେଇଗଲାଣି ମାନେ ଦିନକୁ ଦିନ ସବୁ ଡେଭଲପ୍ ସହିତ ସବୁ ପାଠ ବି ଡେଭଲପ୍ ଛୁଆ ବି ସବୁ ଜିନିଷରେ ସେମାନେ ଅଧିକ ଉପରେ ଆଜିକାଲି ସବୁ ସ୍ମାର୍ଟ ଚାଲାକ ଆମେ ଏତେବେଳେ ଏତେ ଇଏ ନଥିଲୁ ଖ ଖାଉଥିଲୁ କୁହୁଥିଲୁ ବୁଲୁଥିଲୁ ଦୁନିଆ ବିଷୟରେ ଆଜିକାଲି ଛୁଆ ଛୋଟ ଦିନରୁ କମ୍ପୁଟର ତାଙ୍କ ମୁଣ୍ଡ ତାଙ୍କ ମାଇଣ୍ଡ କମ୍ପ୍ୟୁଟର ଛୋଟ ଦିନରେ ହିଁ ତାଙ୍କର କମ୍ପ୍ୟୁଟରରେ କାମ ଷ୍ଟାଣ୍ଡାର୍ଡ଼ ୱାନ୍ ଟୁ ଟୁ ଛୁଆ କମ୍ପୁଟରଟା ଚଲେ ଆଉ ଆମ ବେଳ ଏବେଳର ବହୁତ ଫରକ ଆକାଶ ପତାଳ ଫରକ ଭଳିଆ ଲାଗୁଛି ସେ ଯୁଗ ଗୋଟେ ଯୁଗ ଭଳିଆ ମାନେ ଲାଗିଲା ଗୋଟେ ଯୁଗ ଯେମିତି ଚେଞ୍ଜ ହେଇଯାଏ ସେମିତି ଛୁଆ ଆଜିକାଲି ଛୁଆ ଆଉ ଆମ ବେଳ ମ ପୁରା କେ ଆଉ ହ ହ